ହାଲୋ। ହାଲୋ।
ହାଲୋ।
ହଁ, କଣ କରୁଛ? ହାଲୋ।
ଏଇଠି ବସିଛି
ହାଲୋ।
କଣ କରୁଛ?
ମୁଁ ଏଇଠି ଆମେ ଆମର ଲଞ୍ଚ ସାରିକି ଆସିଥିଲି। ମୁଁ କହିଲି, ଟିକେ ହଁ, ଶୁଣା ଯାଉଛି। ଶୁଭିଲା ଶୁଭିଲା ହଁ। ଆମେ ଖାଇ ପିଇକି ଆସିଲୁ ଆଉ। ଲଞ୍ଚରେ ଆଜି ଭେଜ ବିରିୟାନୀ। ଭେଜ ବିରିୟାନୀ।
ତମେ କରିଥିଲ?
ହଁ, ମୁଁ କରିଥିଲି। ହଁ ହଁ, ମୁଁ କରିଥିଲି।
ଯା ହଉ।
ତମର ଆଜି ଲଞ୍ଚରେ କଣ? ତମର ଆଜି ଲଞ୍ଚରେ କଣ? ଆରେ ବା, ବଢିଆ ଆଉ! ହଉ ହଉ ବତଉଛି ଆଉ। ବିରିୟାନୀ ଚାଉଳ ତ କିଣିକି ଆଣିବ, ଫାଷ୍ଟ ହେଲା। ବିରିୟାନୀ ଚାଉଳ କିଣିକି ଆଣିବ, ତାପରେ ଭେଜ ବିରିୟାନୀ ମାନେ ତମେ ସେଥିରେ ସୁଇଟକନ୍, ଗାଜର ତାପରେ ଆମର ଫୁଲକୋବି ତାପରେ ଗ୍ରୀନ୍ ମଟର ଆଉ ସୋୟାବଡି ବି ଦେଲେ ଚଳିବ, ପନିର ଛତୁ ଆଉ ଏସବୁ ଆଣିବ, ତାପରେ ପୋଦିନା ପତ୍ର ଟିକେ ଧରିକି ଆସିଥିବ, ଧନିଆ ପତ୍ର ଏସବୁ ଦହି ଏଇଟା ହଁ ଆଉ ଯୋଉ ଆମର ଯୋଉ ଆମର ଯୋଉ ସୁଖା ମସଲା, ବିରିୟାନୀ ମସଲା ତ ଧରିକି ଆସିବ। ତାପରେ ଆମର ଯୋଉଁ ଶୁଖା ମସଲା ଆଣିବ ତା ଫାଷ୍ଟ କଣ କରିବ ପାଣି ବସେଇବ ନାଇଁ ଚାଉଳ ପକେଇବା ପୂର୍ବରୁ ଅଧଘଣ୍ଟେ ପୂର୍ବରୁ ସେ ଚାଉଳକୁ ତାକୁ ଭିଜେଇ ଦବ। ତମେ ଯଦି ତମ ପରିବାର ଅନ କରେକ୍ଟ, କେଜି ଏ କି ଅଧକେଜି ଯାହା ଦରକାର ଭିଜେଇ ରଖିଲେ ସେ ଭଲସେ ମାନେ ହେଇଯିବ ଜଲଦି ହେଇଯିବ ବି ଲାଗିବନି। ରେ ପ୍ରଥମେ ପାଣି ଗରମ କରି ହଁଁ ଜଲଦି ହବ। ତାପରେ ଗୋଟା ଗୋଟା ରହିବ। ତାପରେ ତମେ ପାଣି ଗରମ କରିବ ଫାଷ୍ଟରେ ସେଥିରେ ତେଲ ଟିକେ ପକେଇବ। ତାପରେ ଲେମ୍ବୁ ଟିକେ କାଟିକି ପକେଇବ। ତାପରେ ସେଠୁ ସେଥିରେ ପୋଦିନା ପତ୍ର ଟିକେ କାଟିକି ଆଉ ଯୋଉ ଶୁଖା ମସ ମସଲା ବିରିୟାନୀ ଟା ଆସିଥିବ ସେଥିରେ ପକେଇଦବ ସେ ହଁ।
ଇଏ ଫୁଟିଲା ପରେ ଆଉ ସେଥିରୁ କଣ କରିବ ଅଧା ଅଧି ସେ ଟିକେ ଫୁଟିଗଲା ପରେ ପାଣି ସହିତ ଯଦି ଟିକେ ତମେ ଚାହିଁବ ଯଦି ସେଥିରୁ ଅଧା ଅଧି କାଢି ବି ପାରିବ। ତାପରେ ଚାଉଳ ପକେଇ ଦବ ଚାଉଳ ପକେଇଲା ପରେ ସେକୁ ତାକୁ ଟିକେ ଚେକ୍ କରୁଥିବ ବେଶୀ ଯଦି ଆମର ବଏଲ ହେଇଗଲା ତାହେଲେ ସେଇଟା ଯାଉ ଯାଉ ହେଇଯିବ ଟିକେ ଟାଣ ରଖିକି ତାକୁ ସେଇଟା ଛାଣିଦବ। ଚାଉଳଟାକୁ ତ ଚାଉଲଟାକୁ ଛାଣିଦବ। ତାପରେ ସେଠୁ ତମେ ଯଦି ଚାହିଁବ ପୁରା ବିନା ପିଆଜ ରସୁଣ କରିବାକୁ ଚାହିଁବ କରିବ ନହେଲେ ପିଆଜ ରସୁଣ ଯଦି ଦବ ସେମିତି ବି କରିପାରିବ ତ ତାର ଗ୍ରେଭି ଟା ବନେଇବ ଫାଷ୍ଟ ଟିକେ କଣ କରିବ ନା ଯଦି ପିଆଜ ଦବ ପିଆଜ ଟିକେ ଦବ ତାପରେ ଅଦା ରସୁଣ ପେଷ୍ଟ ଦେଇକି ମସଲା କଷିବ। ଟମାଟୋ କାଟିକି ପକେଇବ ଆଉ ସେଥିରେ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଆ କାଶ୍ମିରି ଚିଲ୍ଲି ତମର ଯଦି ସ୍ଵାଦ ଅନୁସାରେ ଚାହିଁବ ତମେ ରେଡ ଚିଲି ବି ଦେଇପାରିବ। ତାପରେ ସ୍ଵାଦ ଅନୁସାରେ ଲୁଣ ବି ଟିକେ ମସଲାରେ ପକେଇବ। ବସିକି ସେଥିରେ ବିରିୟାନୀ ମସଲା ପକେଇବ ବିରିୟାନୀ ମସଲା ପକେଇକି ତା ପୂର୍ବରୁ ସବୁ ଯୋଉ ଗାଜର ଆଳୁ ଆମର ଯୋଉ ଫୁଲକୋବି ସେ ସବୁକୁୁ ଛୋଟ ଛୋଟ ପିସ୍ କରିକି ଛାଣିିକି ରଖ ଥିବ ସେଇ ପରିବାକୁ ମୁଁ ଆ ଦେହରେ ପାଳିବୁ ଆଉ ବାକି ସୁଟ୍ କନକୁ ଭାଜିବନି ସୁଇଟକର୍ଣ୍ଣ ସେମିତି ରହିବ ସେଇଟା ସେଇଥିରେ କଷି ହେଇଯିବ। ଆଉ ମିଲ୍ ମେକର ବି ଯଦି ଦେଇଥିବ ମିଲ୍ ମେକର ବି ଟିକେ ଭାଜିକି ରଖ। ଖିବ ତାପରେ ସେଇଟା ସେ ଗ୍ରେଭି ଟା ପ୍ରସ୍ତୁତ ହେଇ ସାରିଲା ପରେ ତା ଦେହରେ ଏଇଟାକୁ ଟିକେ ଭାଜିକି କଷି ଦେଇକି ସେଇ ମସଲାରେ ତାକୁ ଟିକେ ଘୋଡେଇ ଦବ ଟିକେ ସିଝି ଆସିଲେ ଅଧାରୁୁ ଅଧିକ ଟିକେ ସିଝିଗଲା ପରେ ବେଶୀ ବି ତାକୁ ସିଝେଇବନି ନହେଲେ ସେଟା ଭଲ ଲାଗିବନି ବିରିୟାନୀ ସାଙ୍ଗରେ ସେଟା ପୁରା ଯାଉ ଯାଉ ହେଇଯିବ। ସେଥିପାଇଁ କି ତାକୁ ଟିକେ ଚେକ୍ କରୁଥିବ ବାକି ଟିକେ ସିଝିଗଲା ପରେ ସେଠୁ ସେଇ ମସଲା ଟାକୁ କାଢିକି ତମେ ଯୋଉଥିରେ ଦମ କରିବ ମାନେ ଯୋଉ ବିରିୟାନୀ ଦମଟା ବସେଇବ ସେଇ ଜାଗାଟାକୁ ଆଣିବ ବସେଇବ ଆଉ ତା ଦେହରେ ସେଇ ଭାତକୁ ହଁ ଟିକେ ଗୁଆ ଘିଅର ଦେଇଦବ। ଗୁଆ ଘିଅ ଦେଲେ ଟିକେ ବାସ୍ନା ବଢିଆ ଆସେ। ତାପରେ ଦେଇକି ଯଦି କଲରଫୁଲ କରିବାକୁ ଚାହିଁବ ଟିକେ କଲର ଜଷ୍ଟ ଲାଲ ହଉ କିମ୍ବା ଆମର ଯୋଉ ନାରଙ୍ଗୀ କଲର। ହଁ ଏସବୁ ଦିଟା ରଙ୍ଗରୁ ଯୋଉଟା ହେଲେ ହଁ ଗୋଳେଇକି ଟି କିଏ ଅଳ୍ପ ନବ ବସ୍ତୁ ସେଟା ହଁ ସେଟା ଫୁଡ କଲରସେ କିନ୍ତୁ ବେଶୀ ଦେଲେ ସେଟା ଶରୀର ପାଇଁ ଭଲ ନୁହଁ। ସେଥିପାଇଁ କି ତମେ କଣ କରିବ ଅମ ଟିକେ ସେଥିରେ ମିଶେଇକି ଦେଇଦବ ଆଉ। ଅଳ୍ପ ଟିକେ ଭାତକୁ ଟିକେ ଟିକେ ଦେଇଦବ। ତାପରେ ଗୋଟେ ଫରସ୍ତ ଭା ଉଁ ଙ୍କୁ ଙ୍କୁ ଭାତଟା ଦବ। ଗୋଟେ ପରସ୍ତ ଏଇ ମସଲାକୁ ଦବ କିନ୍ତୁ ପିଆଜ ଟା ଆଗରୁ ଛାଣିକି ରଖିଥିବ କ କଟା ପିଆଜ ଟେ ସେଥିରୁ ଟିକେ ଟିକେ ଆଉ ବାକି କାଜୁ ଖୀସମିସ ଯଦି ତମେ ଦବାକୁ ଚାହିଁବ ସେଇଥିରେ ଦେଲେ ସେଇଟା ବାମ୍ପିଯିବ। ମାନେ କାଜୁଟା ଦେଲେ ଆହୁରି ଟିକେ ଟେଷ୍ଟି ଲାଗିବ, କାଜୁଟା ଟିକେ ଦବ। ପରସ୍ତ ପରସ୍ତ କରି। ଦେଇ ସାରିଲା ପରେ ତମେ ଯଦି ଆମର ଡିସରେ ବନଉଥିବ ସେଇଥିରେ ତାର ଚାପଣା ଘୋଡେଇବ। ନହେଲେ ଯଦି ଆମର ଡେକ୍ଚିରେ କରିବ ତା ଚାପଣା ଘୋଡେଇବ। ଟିକେ ଅଟା ଚକଟିକି ଚାରିପଟେ ସେଇଟାକୁ ଦେଇଦବ ଯେମିତି ଏ ଆର୍ ପାସ୍ ନ କରିବ। ତାପରେ ଅ ଆମର ତ ବେସିକାଲି ଆମେ ଗ୍ୟାସରେ ବନାଉଛେ ସେଥିପାଇଁ ଗୋଟେ ତାୱା ଥୋଇକି ଗ୍ୟାସରେ ପୁରା ସିମ୍ କରିଦେଇକି, ତାପରେ ଏଇଟାକୁ ରଖିଦବ।
ହଁ।
ରଖିଦବ ମିନିମମ ଯାହେଲେ ତ ଗ୍ୟାସ୍ ଟିକେ ଲେଟ ହୁଏ।
ମିନିମମ କେତେ ମାନେ ଅଧଘଣ୍ଟା ପନ୍ଦର ମିନିଟ ଏମିତି?
ହଁ ପନ୍ଦରରୁ ତିରିଶ ମିନିଟି ବେଶୀ ରଖିବାନି ପନ୍ଦରରୁ ତିରିଶ ମିନିଟି। ତାପରେ ସେଇଠୁ ତାକୁ ତିରିଶ ମିନିଟ ପରେ ସେଠୁ ତାକୁ କାଢିବ। ତାପରେ ସେଇଠୁ ତାକୁ ଅ ପରଶୀ ଦବ ଆଉ। ଆଉ ତାପରେ ବିରିୟାନୀ ସାଙ୍ଗକୁ କଣ ଭଲ ଲାଗେ କହୁନ?
ବିରିୟାନୀ ସାଙ୍ଗକୁ ତ ତାର ସେ ଯୋଉ ଦହି ବୁନ୍ଦି ଅଛି ନହେଲେ ତାର ଯୋଉ ରାଇତା ଅଛି।
ହଁ ସେ ରାଇତା ଟା ରାଇତା ଟା ବନେଇବାଟା ଜାଣିିଛ ନା?
ହଁ ହଁ ସେଇଟା ମୁଁ ଜାଣିଛି ବିରିୟାନୀ ଟା ଜାଣିନଥିଲେ ତ ତମେ ବହୁତ ସହଜରେ କହିଦେଲ ମୁଁ ଯାହା ଜାଣିଗଲି ମୁଁ କାଲି ମଣ୍ଡେ ଅଛି ମୁଁ ସେଟା ବନେଇକି ଖାଇବି ଆଉ। ମୁଁ କହିବି କେମତି ଟଷ୍ଟ ହେଇଥିଲା ତମର ପ୍ରୋସେସ ସିଙ୍ଗରେ ହିଁ କରିବି।
ସେଇ ଯୋଉ ରାଇତା ଟା ହଁ ରାଇତା ଟା ସେଥିପାଇଁ ବି ତମେ ଚାହିଁବ ଟିକେ ଯଦି ତମେ ସ୍ଵାଦ ଅନୁସାରେ ହାଲ ମିଠା କରିପାର ନହେଲେ ପୁରା ଜଣେ ଜଣଙ୍କୁ ଟିକେ ମିଠା ହେଲେ ଭଲ ଲାଗେ। ପୁରା ମିଠା ହେଲେ ଭଲ ଲାଗିବନି ଜଣ ଜଣଙ୍କୁ ପୁରା ମାନେ ଯୋଉ ବିନା ଚିନି ଟା ଭଲ ଲାଗେ ରାଇ ହଁ ଆମକୁ ବି ସେଇଟା ପସନ୍ଦ। ଆଉ ସେଥିପାଇଁ କି ତମେ ହଁ। ଦହି ଯୋଉ ଆଣିଥିବ ତାକୁ ଫେଣ୍ଟିବ କାକୁଡି ଗାଜର, ପିଆଜ ଏସବୁ କାଟିବ ଧନିଆ ପତ୍ର, ଚାଟ ମସଲା।
ଗାଜର ଗାଜର ଆଉ ଇଏ କଣ କହିଲ ଅ କାକୁଡିଟା କାଟିଲେ ଭଲ ଲାଗିବ ନା ଗ୍ରେଟ୍ କଲେ ଭଲ ଲାଗିବ?
ନାଇଁ ଆକ୍ଚୁଆଲି କାଟିଲେ ସେଟା ଭଲ ଲାଗେ। ମାନେ ମୋତେ ତ ଭଲ ଲାଗେ ହଁ ହଁ ଟେଷ୍ଟ ଭଲ ଲାଗେ ବାକି ଯାହାକୁ ଯେମତି ପସନ୍ଦ। ତାପରେ ଗାଜର ଏସବୁ କଲରଫୁଲ ହବ ଟମାଟୋ ବି ଦେଇପାରିବ। ଏବେ ତ ସବୁ ବିଭିନ୍ନ ପ୍ରକାର ବନା ହଉଛି ଟମାଟୋ ବି ଦେଇପାରିବ ଆଉ ସ୍ଵାଦ ଅନୁସାରେ ତମେ ତମର ଲୁଣ ଦବ। ବାକି କଞ୍ଚା ଲଙ୍କା ଟିକେ ଛୋଟ ଛୋଟ କରି କାଟିବ ଧନିଆ ପତ୍ର ତାପରେ ଏସବୁ କରିକି ତମେ ସେଟାକୁ ହଁ ହଁ ବନାଅ ବନାଅ ନିହାତି। ଝିଅ ମାନେ ତ ନିହାତି ଶିଖିବା ଦରକାର। ମିଳିବ ନା।
ହଁ ଝିଅ ମାନ ତ ସବୁ କିଛି ଜିନିଷ ଶିଖିବା ଦରକାର। ମୋର ଚିଙ୍ଗୁଡି ତରକାରୀ କଥା ଆଉ କାହିଁ ପଡିଛି। ତମେ ତ ମତେ ବିରିୟାନୀ କଥା କହିଲଣି ମୁଁ ଚିଙ୍ଗୁଡି କଥା ପୁର ଭୁଲି ଗଲାଣି ଏପଟେ।
ହଁ ହଉ ଆଉ। ଆଉ ତାପରେ ନିଜେ ବନେଇକି ଖାଇବାରେ ବି ସେ ଖୁସିଟା ବି ଅଲଗା।
ହଁ ବହୁତ ଖୁସି ବହୁତ ଖୁସି। ଆଉ ଇଏ ବିରିୟାନୀ ତ ମାନେ କହିବାକୁ ଗଲେ ମୋତେ ଆମର ଜାତୀୟ ଖାଦ୍ୟ କିଏ କଣ କହୁଥିବ। କିନ୍ତୁ ମତେ ଲାଗେ ମୋର ଜାତୀୟ ଖାଦ୍ୟ ହଉଛି ବିରିୟାନୀ।
ହଁ ହଁ ମାନେ ସେଇଟା ତ ନିଜର ଯୋଉ କହନ୍ତି ଫେବରାଇଟ୍ ଫୁଡ। ସେଇଟା କାହା କାହାର ପସନ୍ଦର ଖାଦ୍ୟ କଣ ହେଇପାରେ। ଆଉ ଜାତୀୟ ଖାଦ୍ୟ ତ ଆମର
କି ପୁରା ବିରିୟାନୀ ନା ଏମିତି ଯାହା ଦବ ତାହା ଖାଇବ ଠିକ୍ ନାଇଁ।
ନାଇଁ ନାଇଁ ମତେ ସବୁ ଖାଦ୍ୟଟା ଭଲ ଲାଗେ ଏମିତି ନାଇଁ ଯେ ବିରିୟାନୀଟା ପସନ୍ଦ ବିରିୟାନୀ ବି ଭଲ ଲାଗେ ବାକି ସବୁ ନୂଆ ନୂଆ ଟେଷ୍ଟର ଖାଦ୍ୟ ଖାଇବାକୁ ଭଲ ଲାଗେ, ଆଉ ଭଲ ଲାଗେ ନାଇଁ ଏକା ପ୍ରକାର। ନାଇଁ ନାଇଁ ମୁଁ ନନଭେଜ୍।
ମାନେ ତମେ ପୁରା ଭେଜିଟେରିୟାନ। ଓ ଯାହା ହଉ ଯାହା ହଉ ଦୁନିଆରେ କିଏ ଗୋଟେ ଲୋକ ଅଛନ୍ତି, ଯିଏ କି ନନଭେଜ ବି ପସନ୍ଦ କରେ ନାହାନ୍ତି। ଭଲ ଦେହ ପାଇଁ ବି ଭଲ ବି ହେଇଛି କିଛି ଅସୁବିଧା ନାହିଁ।
ହଁ।
ଆମେ ଖାଲି ବାଧ୍ୟରେ ଖାଇ ନଉଛେ ନା ଆଉ, ମାନେ ଅଛି ଗୋଟେ ଇଚ୍ଛା ବୋଲି ଖାଇ ନଉଛୁ। ନହେଲେ ଆମେ ଯଦି ଛାଡିବୁ ବଞ୍ଚି ପାରିବୁନୁ।
ନାଇଁ ନାଇଁ ଯୋଉଟା ମନ ଚାହୁଁଛି ସେଇଟା କର ବାକି ହଁ ଆମକୁ ପସନ୍ଦ ତ ଆମେ ଖାଇବା, ତ କାହାକୁ ପସନ୍ଦ ନାହିଁ ତ କିଛି ଲୋକ ମାନେ। ତାଙ୍କୁ ଭଲ ଲାଗେନି ବୋଲି ଖାଆନ୍ତିନି, ଏଇଟା ଗୋଟେ। କାରଣ ହେଇପାରେ, ନହେଲେ କିଛି ଲୋକ ଅଛନ୍ତି ଯୋଉମାନେ ଭଗବାନଙ୍କ ଆର୍ଶୀ କୌଣସି ଧିକ୍ୟା ନେଇଥାନ୍ତି ସେମାନେ ଏ ଦୃଷ୍ଟିରୁ ବି ଖାଆନ୍ତିନି କିନ୍ତୁ ମତେ ସେମତି କିଛି ନାଇ, ମତେ ଆମିଷ ଟା ପସନ୍ଦ ଲାଗେନି। ସେଥିପାଇଁ ମୁଁ ଖାଏନି। ବାକି ଭେଜ ର ସବୁ ଜିନିଷ ଛତୁ ହଉ, ପନିର ହଉ ଏମିତି କିଛି ଜିନିଷ ତ ନାହିଁ, ମତେ ଯୋଉଟା କି ପସନ୍ଦ ନ ଲାଗେ ମୁଁ ସବୁ ପସନ୍ଦ ଲାଗେ ଆଉ ସବୁ ଖାଏ। ସେଥିପାଇଁକି ସବୁ
ସେ ସେଇୟା ନା ଘରେ କେବଳ ତମେ ଭେଜ ଆଉ ସମସ୍ତେ ମାନେ ଏମତି ନ
ନାଇଁ ଆମ ଘରେ ସମସ୍ତେ ଖାଆନ୍ତି। ନନ୍ ଭେଜ ଖାଆନ୍ତି। ବାକି ଆମର ମିଶାମିଶି ଯଦି ଆସିଲା ଯଦି ମାଛ ଆସିଲା। ମୋ ପାଇଁ କିଛି ଅଲଗା ଆଇଟମ ହବ ଛତୁ ନହେଲେ ପନିର୍। ନହେଲେ ଆଉ କିଛି ସାଧାର ସବଜି ହଉ, କି ଆମର ଯୋଉ ଭଜା ହଉଚି। ଏମିତି କିଛି ହୁଏ। ତେଣୁ
ଭେଜରେ ତ ବେଶୀ କିଛି ନାହିଁ, ଜଲଦି ସରିଯାଉଥିବ ନା?
ହୁଁ, ଭେଜ ରେ ଏତେ ନାଇଁ ଟାଇମ ଟେର୍କିଙ୍ଗ। ନହେଲେ ଭାତ ଭାତ, ଡାଲି, ଆଳୁର ର ଯୋଉ ଆମର ଚକଟା ନହେଲେ ଭର୍ତା ଏସବୁ ବନେଇ ଦିଏ। ଆ ସେଟା ବି ଭଲ ଲାଗେ।
ତମ କଥ ଥାରୁ ତ ମତେ ଲାଗୁଚି ମାନେ କଣ କହିଲ, ମାନେ ତମେ ଏମିତି କୌଣସି ଜିନିଷ ନାଇଁ ତମେ ଡିମାଣ୍ଡ କରୁଥିବ। ଯାହା ଦେଲେ ମୋର ଚଳିବ ଏଇ ବିରିୟାନୀ କଥାରୁ ମୁଁ ଜାଣିଲି ତମେ ଯାହା ଦବ ତମର ସେଇଟା ମାନେ ଚଳିବ। ଏମିତି ନାଇଁ କି ମତେ ଏଇଟା ଦେଲେ ମୁଁ ଖାଇବି ଏଇଟା ଦେ ଖାଇବିନି, ଏମିତି ନାଇଁ।
ନାଇଁ, ନାଇଁ, ମୋର ଖାଦ୍ୟରେ ବାଛ ବିଚାର ନାହିଁ।
ଯାହା ହଉ ଭଲ। ଭଗବାନ ଏମତି ସମସ୍ତଙ୍କୁ ଗୋଟେ ଗୋଟେ ବନାନ୍ତୁ।
ହଁ, ବାକି ଖାଇବାର ଅଛି, ୱାଓ। ତାପରେ ଆମେ ଖାଇବ ବୋଲି କଣ ହଁ, ପୁଷ୍ଟିକର ଖାଦ୍ୟ ବି ଖାଇବା ଦରକାର। କାରଣ ଆମ ଶରୀର ଆମ ଠାରୁ ଆବଶ୍ୟକ କରୁଛି ଯେ ତା ମାନେ ନାହିଁ ଯେ, ଆମେ ଖାଇବା ପାଇଁ ବଞ୍ଚିଚେ। ଆମେ ବଞ୍ଚିବା ପାଇଁ ଖାଦ୍ୟ ଖାଉଚେ। ସେଥିପାଇଁ କିି ମାନେ ସେଟା ପୁଷ୍ଟିକର ହବା ଦରକାର। ଆଉ ଆମେ ଯଦି ଖାଲି ଭା ଭାତ ଖାଇବା ତ ଭାତରୁ କେବଳ ଆମକୁ ଶ୍ଵେତ ସାର ମିଳିବ। ପୁଣି ଶରୀର ବର୍ଦ୍ଧକ ଖାଦ୍ୟ ଯୋଉଟା କି ପୁଷ୍ଟି ସାର ଜାତୀୟ ଖାଦ୍ୟ। ଡାଲି ହଉ, ସୋୟାବିନ୍ ହଉ। ଯଦି ଆମେ ମାଛ, ମାଂସ ନ ଖାଉଛେ ଦେନ୍ ଅ କ୍ଷୀର ପନିର୍, ଛତୁ, ଯୋଉଟା କି ପ୍ରଚୁର ପ୍ରୋଟିନ୍ ମିଳୁଚି। ତାର ବାବଦରେ ଅନ୍ୟ କିଛି ଖାଦ୍ୟ ଖାଇବା ଦରକାର୍। ଆଉ ତେଣୁ ଖାଇବାର ଅଛି କିନ୍ତୁ ପୃ ପୁଷ୍ଟକାର ଖାଦ୍ୟ ଖାଇବାର ଅଛି। ହଁ, ଆଉ ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ କଣ ହବ?
ହଁ, ଯାହା ହଉ
ହଉ ଆଜି ତ ସମୟ ହେଇଗଲାଣି। ହଁ ଆଜି ତ ସମୟ ହେଲାଣି ଆମ ପରେ କଥା ହବା।
ହଁ ହଁ ହଁ, ହଉ ହଉ।